ହ୍ୟାଲୋ। ହ୍ୟାଲୋ ନେ କଥା କହ ମୋ ସାଙ୍ଗରେ।
ହ୍ୟାଲୋ।
ହଁ ହଁ ଅପା କଁ କରୁଚ?
କଅ କରୁଚି ଖାଉଚି ପିଉଚି ରାନ୍ଧୁଚି।
ଗୋରୁ ଗୋରୁ ଗାଈ ବାନ୍ଧିଲ ତ ତୋ ଗୋରୁଗାଈ ଜଗିଚ।
ହେ ବାଛୁରୀକି ପିଇବାକୁ ଦେବି ହେ ହେ ହେ ହେ ହେ ଢାଳି ଦବ ପା। ହଁ ବାଛୁରୀକି ପି ପିଇବାକୁ ଦଉଚି ବା।
ଖାଇଲୁ ଆଜି? ହାଲୋ।
ଖାଇବ ହଁ। ମାଛ ନଗେଇ ଆମ୍ବ ନଗେଇ ଖାଇବି ଚୁଙ୍ଗୁଡି ଚୁଙ୍ଗୁଡି ମାଛ।
ଓହୋ ଆଉ ତୋ ଝିଅ ସାଙ୍ଗରେ କଥା ହେଇଥିଲୁ?
ହଁ ହେଇଥିନି। କଥାହେନି କହିଲା ମାଛ ମାଛ ଖାଉଚି। ଆଉ ତରକାରୀ ବସେ ବସେଇଚି। ବିରିଆ କହିଲା ହଁ।
ଆଉ ବାବୁଲା କୁୁଆଯାଇଚନ୍ତି?
ବାବୁଲା ଯାଇଚି ଜାରକା କାବୁଲା ଯାଇଚି ବିଲୁକୁ।
ଅଁ ହଁ ଆଉ ନାଣ୍ଡି ଫୋନ କରୁଚି ନା?
ହଁ ନାଣ୍ଡି କରଥିଲା। ନାଣ୍ଡି କରଥିଲା, ପୁଣି ନାଣ୍ଡି କରିବ।
ଅହ ଆଉ
ଉଁ ଆଉ ତୁ ଆଉ ତୁ କଁ ଖାଇଚୁ?
ମୁଁ ଏଇ ମାଛ ପୋଟଳ ଭଜା। ପଖାଳ ଖାଇଥିଲି ସକାଳେ।
ହୁଁ।
ଆଉ ହାତ ରାନ୍ଧଦେଇଚି ଜାନୁ ତାର ରୋଷେଇ କରିବ।
ହଁ।
କଁ ପି ପିଆଜ ଥିଲା ରସୁଣ ନଥିଲା ଯାଇକି ତାଙ୍କ ଘରୁ ଦିଇଟା ରସୁଣ ଆଣିକି ଦେଲି। ଆଉ ତାର ତାର ଦେଖୁନୁ ମସଲା ମେଞ୍ଚେଇ ଜିନିଷ ଦରକାର। ଅଦା ଗରମ ମସଲା।
ହଁ ପାଇଁ ହଁ।
ଆଉ ସେ ନହେଲେ ସେ ତକାରୀ କରିବନି।
କରିବନି ଆ ଯୋଉ ଯାହାକୁ ଯୋଉ ତରକାରୀ ଯେତିକି ବାଟଣ ଦବା କଥା ଦବୁନା ଆଉ ଦବୁନୁ ଯଦି ସିଏ ହବ କେମିତି।
ହଁ ବା ଆଉ ଏ ଏ ଗୁଗୁଲି କି ଫୋନ୍ କରିଥିନି ଯେ ତାଙ୍କର ସମିତିକି ଜର।
ହଁ।
ଗୁଗୁଲି ଟାକୁ ବି ଜର।
ଏ ଜର ପା ଜର ଝାଡା ପା ପଶ ପଶୁଚି ଗାଁ ରେ।
ହଁ ବା ମୁଁ କହିନି ଆଉ ମେଡିକାଲ ଯାଉନୁ।
ହୁଁ।
ମେଡ଼ିକାଲେ ଯାଉନୁ କହିଲା ଔଷଧ ଆଣିକି ଖାଉଚି। ଔଷଧ ଆଣିକି ଖାଉଚି ଆଉ ଜର ହଁ କମୁନେଇ ପା ଆଜି ଦେଖିଆ ମେଡିକାଲ ଯିମୁ ଆଉ କିଛି ଖାଉନାହାନ୍ତି ଲେ ପରିବା ଆଁ।
ଏ ଔଷଧ ଖାଇଲେ ଜର କମିବ ଆଉ।
ପରିବାର ଆଙ୍କୁ ସମିତିକି ଜର ଯାଇଁନଲା କହିଲା ବୋଉଲୋ ଦିଇ ଦିନ ହେଲା ରୋଷେଇ ହୋଉନେଇଁ ଘରେ।
ହଁ
ଆଉ, କେହି ତ କିଛି ଖାଉନାହାନ୍ତି। ଆ ରୋଷ
ଆ ସେଇଆ। ଆ ଜର ପାଇଁକା ସମୀତା ଘରେ ପଡୁଚି। ଜର ଝାଡା।
ହଁ
ଜର ଝାଡା ସମିତି ଘରେ ପାଉଛି।
ଅଁଉ। ସେ ଆକୁ କହୁଥିଲା। ମୁଁ କହିଲି ଦେଖିଆ ତ ବାପାକୁ ନହେଲେ ଅହିମି ଚାରିଟା ଏଳକୁ ଯିବ।
ହଁ
ଆଉ ଯାଇ କଂ କରିଅ। ଖାଲି ଟିକେ ଦେଖିଦେଇକି ପଳି ଆସିବ ଆଉ।
ହଁ, ଆ ଯାଇ କଣ କରିବ ଦେଖି ଦେଇକି ଆସିବ ନା ଆଉ କଣ କରିବ। ହଁ, ହଁ ଆଉ। ଆସ
ଆଉ ମୁଁ ସେଆକୁ କହିନି ମୁଁ କହିନି ଉଁ ଯୋଉ ଯେତିକି ରୁଚୁଛି ସେତିକି ଖା। ଯେଉଁଠି ହଁ।
ହଁ ଯେତିକି ଯେତିକି ରୁଚୁଛି ସେତିକ ଖା। ଯଦି ଖାଇବା ବନ୍ଦ କରିଦେଲେ ବା ପୁଣି ହୁଁ ଯିବା
ହଁମ
ହଁ
ଆଉ ଆ ସକାଳେ ମୁଁ ପୋଷିକି ଫୋନ କରିଥିନି କଥା ହେଇଥିନୁ। ହୁଁ ଓସିରୋ। ଆଉ ଲିଜା ତ କଟକ ଯାଇଚି ତାର ଆସିବ ଯାଇକି ଚାରିଟା ବେଳକୁ।
ଚାରିଟା ବେଳକୁ।
ହଁ ତା ପଚାରୁଥଥିଲି ମୁଁ କହିଲି ତା ତୋ ବୋଉ ତୋ ବୋଉ ଆସିବ ନା କହିଲା ହଁ ପଳେଇ ଆସିବ।
ହଁ
ହିଁ ଆଉ
ଆସନ୍ତୁ।
ଆଉ ତୁ ଏଇଠି ଏଇନା କଁ କରୁଚୁ?
ଏଁ।
କଁ କରୁଚୁ ଏଠି?
ମୁଁ, ମୁଁ ଏଇ ମୁଁ ଏଇ ଗାଈ ଜଗୁଚି ଗାଈ।
କି?
ଗାଈ ବନ୍ଧା ହେଇଚି ବାରିରେ। ଉପାଡି ଦବ କରିବ କିଳା। ହୁଁ।
ଆଉ ମୁଁ ହେଇପା ବସିଥିନି। ମୁଁ କହିନୀ ଦେଖିବା ଫୋନ୍ କରିକି କଣ କରିଚି।
ହଁ ଆଉ କଂ କରିଆ।
ଆଉ କଁ କଇମି ଆଉ ଆ ତୁ କଂ କହୁନୁ?
ଆଁ ମୁଁ କଂ କହିବି ମୁଁ- - ତୁ ଖାଇ ସାଇଲୁ। ଖାଇବୁ ଗାଧୁଆ ବେଳ ଖିଆ ଖାଇଚୁ।
ଗାଧୁଆ ବେଳ ଖିଆ ଖାଇଦେବି। ତରକାରୀ ହେଇନି।
ଆ ଗାଧୁଆ ବେଳ ଖିଆ ଖାଇ ଖାଇନୁ ଗାଧୁଆ ବେଳେ ପା ଲୋକ ଖାଇଲେଣିି ଖାଇଲେଣିି।
ଆଉ ତାହେଲେ ଆଜି ତମର କାକୁଡି ତୋଳା ହେଇନଥିଲା କି?
ହଁ।
ଆଉ କାକୁଡି ତୋଳା ହେଇଥିଲା? ଆଉ କଣ ବଜାର ଗଲେ ନେଇଁକି ବେପାରୀ ଦେଇଦେ ଲେ?
ବେପାରି ଦେଇଦେଲି।
ଆ ଇଏ ପା ଆଜି ଆସୁ ଆସୁ କେତେ ବେଳ ହେଲା। ଆଉ ସେଇନାକି ଆମ ଖାଇବା ଆଜି ଡେରି ହେଲା। ପଣ୍ଟୁ ବି ନଥିଲେ କୁଆଡେ ଯାଇଥିଲା। ସେଠୁ ସମସ୍ତେ ଆସିଲେ ସାଙ୍ଗ ହେଇକି ଖାଇନୁ।
ହଁ। ହଁ ଆଉ ଲେଟ୍ ହେବନି ସେ ଏଇ ହେଲେ ଲେଟ ହେଲା ଆଉ।
ସେଠୁ ଡାଙ୍ଗି ପାଣି ଦେଲା ଫେରେ ଡାଙ୍ଗି ପାଣି ଥୋଇଲା।
ହଁ।
ଆଉ ପାଣି ଆଜି କାହିଁକି ଦିନ ମାନ ଦୋଉଛି ହେଲା।
କାହିଁକି ଦୋଉଛି କଣ ପାଇଁ କଣ ହେଇଛି କି?
ଏ କା ର ଭୋଜି ଫୋଜି ଅଛି ନା କଣ?
କେଇଜାଣି।
ଆଉ।
ଆଉ ଆଉ କେତେ ବେଳେ ଖାଇବୁ ପୁଣି?
ଏଇ ଦିଟା ତିନିଟା ଏଳକୁ ଆଉ ରୋଷେଇ ସଇଲା। ଏ ତିନିଟା ହେଇଯିବ ଖାଉ ଖାଉ। ଏଇ ଛୁଆ ସବୁ ସ୍କୁଲ କୁ ଯାଇଛନ୍ତି। ସିଏ ଫେରେ ଆସିବେ ଖେଳ ଛୁଟିରେ ଖାଇବାକୁ। ଆଉ ମୋ ଝିଅ ଟା ତ ଖାଏନି ଏ ଯୋଉ ମାଛ।
ପୁଣି ତା ନାଗି କଣ କରିବୁ?
ତା ନାଗି ହେଇ ପୋଟଳ ଭଜା ଅଛି। ଆଉ ଯଦି ତାର ଚିକେନ୍ ବି ଅଛି।
ଓ ହୋ।
ଆଉ ଯଦି ସେଇଆକୁ ଖାଇଲା ଖାଇଲା। ନହେଲେ ପଇସା ବି ନେଇଛି।
ଓ ହୋ
ପଇସା ନେଇଛି ଖାଇବାକୁ।
ଓ ହୋ।
ଆଉ ଯଦି ତାର ଖାଇବ ଖାଇବ। କି ବେଗେ ଧରିକି ଘରକୁ ଆସିବ ଖେଳଛୁଟିରେ କିଏ ଧାଇଁଲା।
ସେଇଆ ହୁଁ କିଏ ଜାଣିଲା ସେ କଥା।
ଆଉ। ଆଜି ପୁଷି କହୁଥିଲା ଜାଣିଛୁ ନା ଗୋଟେ କଥା।
କଣ?
ଗୋଟେ ଚଢେଇ ଟେ ମାନେ ଗୋଟେ ଛୋଟ ଚଢେଇ ଟେ
ହଁ
ଏଁ ସେଟା ପୋଷା ଚଢେଇକି କଣ? ଏ ଯୋଉ ପୁଷି କୋଉଥିଲା କହିଲା ପଳେଇ ଆସି ଚି ମୋ ଦୁଆର ମୁଁହ ସିଧା ବଜାଉଛି।
ହୁଁ।
ହେଲେ ଆଜି ପଳେଇଆସିକି ଖାଲି ବସୁଛି ମାନେ ଖାଲି ବୋବଉଛି ଯେମିତି ଗୋଟେ ମାନେ କାନ୍ଦିଲା ଭଳିଆ।
ହଁ।
ହୁଁ ମତେ କହୁଥିଲା ସକାଳେ
ହଁ।
ମୁଁ କହିଲି ଏ ରା ଧରି ପକଉନ ନହେଲେ ଧରା ଦବନି।
ହଁ।
ହଁ।
ସେଟା ଗୋଟେ କି କି କି ଦୁଆରେ ମରି ଆସି ବଇଚି।
ଗୋଟେ ଛୋଟ ଟିକି ଚଡେଇଟେ କହୁଥିଲା।
ହଁ।
ହୁଁ।
ଆଁ
ଆଉ
ଆଉ କଣ
ଖେଳ ଛୁଟି କହିବାକୁ?
ନା ନା ଆସୁନି କେତେ ଖାଉଛି।
ସେ ସ୍କୁଲ ରେ ଖାଇଦଉଛି।
ହଁ।
ଓହୋ। ଆଜି ପିଣ୍ଟୁ ଡିଉଟି କି ଯିବନି କି?
ପିଣ୍ଟୁ ଜୀବନା କଣ ଏଠିକି। ଏଇ ଗଲେ ରାତିକି ଯିବା ନା ଆଉ।
ଓହୋ ଆ ଆଜିିବେଲେ ହେବେ ନେକି?
ହଁ ଆଜି ଯିବେ ପୁଣି କାଲି ଯିବେ। ଆଜିିବା ଆଜି ପା ଏକ ତାରିଖ ପାଞ୍ଚଟା ବେଳକୁ ଯିବେ।
ଓହୋ।
ହୁଁ।
ଆ ଏ ଫେର କାଳେ ଡବଲ ପଇସା ନେଇଯିବ।
ଆଉ ଡବଲ ପଇସା ହଉଛନ୍ତି ଆଉ ଡବଲ ପଇସା ଲାଗିବନି।
ହଁ ମା ଦିଲୁ କହୁଥିଲା କହିଲା ଆହୁରି ଦି ତିନି ହଜାର ଟଙ୍କା ଲାଗିବ। ଦେଖିବା।
ଆଉ କଣ କରିବି।
ହଁ ମୁଁ ସେୟେକୁ ତୁ ଏଇନା ଆସିବୁନୁ କହିଲା ନା ଲୋ ଏକାଥରେ ବସିକିୟାକୁ ଆସିବି।
ହଁ ଆଉ କାହିଁ ଏଇକି ଆସିବ ବର୍ଷିକାକୁ ଆସିଲେ ବି ବର୍ଷିକାକୁ ପଳେଇବ।
ଓ ହୋ ଆଉ ତତେ ନାଡି ଫୋନ କରନି?
ନାନ୍ଦି ଫୋନ କରିଥିଲା ବା କହିଲା ମୁଁ କଲେଜ ଯାଇଛି। କଲେଜେ ରୁ ଆସିକି ଫୁଣି ଫୋନ୍ କରିବି।
ଓହୋ।
ହଁ।
ଆଉ ତୋ ଜ୍ୱାଇଁ ନାତୁଣୀ ଜ୍ୱାଇଁ?
ଆଁ ସସେ କଲି ସେ କାଲିକତାରେ।
ଓହୋ।
ଏବେବି ଯିବ କାଁକତିକି?
କେବେଲ?
ଯିବ ଏ ଆଉ ଚାରି ପାଞ୍ଚ ଦିନ ଛୁଟି ନେଇକି।
ଓହୋ।
ଚାରି ପାଞ୍ଚ ଦିନ ଛୁଟି ନେଇକି ଯିବ ଆଉ।
ହଁ ତା ଶାଶୁଘରେ ଜାଣିଚନ୍ତିନା?
ଆଉ ଆଉ ଶାଶୁଘରେ ଜାଣିବେନି ଯିଏ ଯିବ କେମିତି। ସିଏ ତାଙ୍କର ଚାରି ପାଞ୍ଚ ଦିନି ଏଠୁ ଛୁଟି ନେଇକରି ଯିବ। ସେଠି ତାର ଗାଡ଼ି ଟିକେଟେ କରିସାଇଲାଣି।
ହଁ ହୋ।
ହଁ। କହୁଥିଲା କହିଲା କହିଲା ମୁଁ ଫୋନ୍ କରିକି କଥା ହବା ଆଉ କାଇଁ ହଁ କାହିଁ କଥା ହେଇନାଇଁ କଲେଜରେ ଅଛିନା କଣ ଆଉ। କଟିଲା?
ହଁ। କଲେଜେରେ କଲେଜରେ ଥିଲା ଆଉ କଣ ଯୋଉ ଫୋନ୍ କରିପାରିବୁକି କରିପାରିବନି।
ନା ନାପା।
ତା ରୁମକୁୁ ଆସିଲ ଯାଇଁ ଫୋନ୍ କରି
ଦେଖିଆ ଦେଖିଆ କଁ ହଁ।
ଆଁ ଯୋଉ ଜାର୍କା ନାଲୋ ବାବୁଲା କାହିଁ ଯାଇଚିକିଲୋ ଜାର୍କା?
ଯାଇ ଯାଇଚି ରୋଟରରେ କଣତା ଯୋଉ ପାଟ୍ ଫାଟ୍ ସବୁ ଆଣିବାକୁ।
ଓଁ ହଁ।
ରୋଟର ସଜାରିବତ
ସଜାରିଲେ ଯାଇକି ଆଣିବ।
ହୁଁ।
ଓହୋ ଏଇନା କଣ ବିଲ ଆଉ ହଳ ବୁଲିବ? ଏଇନା
ଏ ସଜାଡ଼ି ସୁଜାଡ଼ି ରଖି ରଖିଥିବନା ଆଉ।
ଓହୋ।
ଏଇକା ଏଇଖିଣା କାମ ନାହିଁ ଏଇଖିଣା ସଜାରିକି ରଖିବ ପୁଣି କାମ ବେଳେ କଣ ସଜାରି ପାରିବୁ।
ହଁ।
ହୁଁ। ଆଉ ବାଦାମରତ ଖାଲି ଏଇ ଯୋଉ ରୁଟୋର ଚାଲିବ।
ହଁ।
ହୁଁ। ଆଉ ସେରୋଟକୁ ବାଗେଇକି ରଖିବା କଥାନା ଆଉ।
ତ ଗୋରୁ ପେଇସାଇଲୁଣ?
ନା ପେଇନାହିଁପା ପେଇନେହିଁ ଗାଈ ଗାଈ ବାରିରେ ଅଛି ଆଣିଲେ ପେଇମି ଆଉ ବାଚୁରୀକି ପେଇନିପା।
ଓହୋ।